ହାଲୋ ଆପଣ ଶୁଣିପାରୁଚନ୍ତି ମୋ କଥା?
ଜୟ ଶ୍ରୀ ଜଗନ୍ନାଥ ମୁଁ ଆପଣଙ୍କ କଥାକୁ ଶୁଣି ପାରୁଚି, ଆପଣ ମୋ କଥା ଶୁଣି ପାରୁଚନ୍ତି କି?
ଆଜ୍ଞା ଆଜ୍ଞା ଶୁକୁଚି ଆଜ୍ଞା ଆଜ୍ଞା କଣ କରୁଚନ୍ତି।
ଏଇ ଯା ଆଉ କଣ କରିବୁ ଆପଣ।
ବର୍ଷ୍ ବର୍ଷାକୁ ଫିଲ୍ କରୁଚନ୍ତି ବର୍ଷା କି
ମାନେ ବର୍ଷାରେ ଟିକେ ଓଦା ହୋଉଚି ଆଉ ସେଇଟା ଟିକେ ବର୍ଷାକୁ ଫିଲ୍ କରିବା।
ଓହୋ ଏଞ୍ଜୟ କରୁଚନ୍ତି ମୁଁ କଇଲି ବର୍ଷା ବୋଲି ଗୋଟେ କିଏ ମଣିଷ।
ନା ନା ବର୍ଷା ମଣିଷ ନୁହଁ ବର୍ଷା ଏଇଟା ବର୍ଷା ଦିନ ତ ତ ବର୍ଷା ମ ବର୍ଷା ବି ମଣିଷ ଅ ଅଛନ୍ତି କିନ୍ତୁ ଏଟା ବର୍ଷା ଦିନ ତ ଏଟା ବର୍ଷା ହୋଉଚି ଆଉ।
ଆଜ୍ଞା ଆଜ୍ଞା ବର୍ଷାରେ ବ୍ କଣ ଆଜି ପାଗରେ ରୋଷେଇ ବାସ କଣ ହ
ହ ହ ରୋଷେଇ ପ ଉଁ ଶୁଖିଲା ଭାତ, ଆଉ ସଜନା ଛୁଇଁ ଆଳୁ ଭଜା, ଆଉ ଗୁଁହାର ରାଇ।
ଆଜ୍ଞା କି ରାଇ?
ଗୁଆହାର ଗୁହାଁର
ସେଇଟା କଣ ମୁଁ ନୂଆଁ ଶୁଣୁଛି ଆଜ୍ଞା?
ସେଇଟା ଘାଣ୍ଟ ତରକାରୀ ରେ ପରେ ସେଟା ଗୋଟେ
ଓ ଘାଣ୍ଟ କହିଲେ ବୁଝିଯିବି।
ଘାଣ୍ଟ ତରକାରୀରେ ଗୁଁହାର ପଡ଼ି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କର
ଆମର ଏବେ ହବ ଭାତ ଭାତ ଡାଲି କଖାରୁ ଫୁଲ ଆଳୁ ମାନେ କଖାରୁ ଫୁଲ ବରା
ହଁ ଆଉ ଏ ତିକି
ଏତିକି ତ ମୁଁ ଯେତିକି ଅଛି ତେଣିକି ଆଉ କଣ ଅଛି ତ ଉ ଘରକୁ ଗଲେ ଜଣା ପଡ଼ି। ଯେ ଏତିକି ମୁଁ କହିଛି ତାପରେ କଖାରୁ ଫୁଲ ଆଣିଥିଲି ନା ତ ମେସେଜ୍ କରିଥିଲି ଆଉ
ଅଚ୍ଛା ତାହାଲେ ଆପ ପଣ ଏଇନା ଜଳଖିଆ କଣ କରିଚନ୍ତି?
ଆଜ୍ଞା ଆଜ୍ଞା ଆଉ ଆପଣ ରୋଷେଇ କରୁଛନ୍ତି ନା? ନାଇଁ ମାମା?
ମୁଁ କରେ ବେଳେ ବେଳେ ସବୁବେଳେ ନୁହଁ ମାମା କରନ୍ତି ଆଉ।
ହ କଣ ଶିଖିଛନ୍ତି ରୋଷେଇ?
ରୋଷେଇ ଶିଖଛି ହଉ କିଛି ଶିଖିଛି କିନ୍ତୁ କରିନି ଏତେ ଆଉ ହୁଁ। ନର୍ମାଲି ଜଳଖିଆ ଆଇଟମ୍ ବଗେରା ଯାହା ସବୁ କରିଦିଏ ଆଉ ମାମା କୁ କହିବ ଏଇଟା କରିଦେ ସେଇଟା କରିଦେ ତାହେଲେ କରିଦିଏ।
ଆଜ୍ଞା ଆଜ୍ଞା।
ତାହେଲେ ତମେ ନର୍ମାଲ ଜିନିଷ ସବୁ ଶିଖିଛ ଯଦ କିଛି ସିଚୁଏସନରେ ଜବ୍ ଫବ୍ କଲ ବାହାରେ ରହିକ ସବୁ କରିବ ପାରିବ ଆଉ ନାଇଁ?
ଆଜ୍ଞା।
ଆଜ୍ଞା ଆଜ୍ଞା।
ଏମିତି ନାଇଁ କି ରୋଷେଇ ଆସିନି ରୋଷେଇ ଆସିବ।
ହୁଁ ହୁ ନାଇଁ ମୁଁ ସେୟା କହିଲିନା। ତମ ସମ ଶିଖିଛ ଏଇ ମା ବାମ୍ ବୋଉ ଅଛନ୍ତି ବୋଲି ମମି ଅଛନ୍ତି ବୋଲି କରିକି ଦଉଛନ୍ତି ତାଙ୍କୁ ହେଲ୍ପ କରୁଛ ହଠାତ୍ ଆପଣଙ୍କୁ ବି ଯଦି କିଛି ହେଲା ବାହାରକୁ ଯାଇି ଗଲେ କିଛି ଜବ ଫବ କଲେ ବି ତମେ ନିଜେ ସବୁ କାମ କରିପାରିବେ।
ଆଜ୍ଞା।
ହୁଁ ହୁଁ ଆଜ୍ଞା।
ଆପଣଙ୍କ ସାଇଡ ରେ ବର୍ଷା ହଉଛି ନା?
ବର୍ଷା ତ ଏବେ ବି ଚାଲିଚି ଏବେ ଜଷ୍ଟ ଟିକେ ଛାଡ଼ିଛି। ତଥାପି ଝିପ୍ ଝିପ୍ ହଉଛି ମାନେ ଲୋକ ଯିବା ଆସିବା କାରବାର ଛତା ଧରି କରିପାରିବେ। ନହେଲେ ସ ଆଜ୍ଞା ଆଜ୍ଞା ମାନେ ପାଣି ହେଇନି ଯେ ପାଣି ଗଡ଼ିବ ଆ
ଆଜ୍ଞା ଆମର ବି ସେଇ ପାହାନ୍ତାତ ହଉଛି ବର୍ଷା ଆଉ ଲଗାତାର
ହୁଁ କାଇଁକିନା ଶ୍ରାବଣ ମାସ ଆସିଲାଣି ନା ବୋଲବମ ଟାଇମ୍ ରେ ମହା
ଏଇଟା ଶ୍ରାବଣ ମାସ ନୁଅ ଏଇଟା ଆଷାଢ଼ ମାସ ତାପରେ ଶ୍ରାବଣ।
ହଁ ଆସିବ ଆସିବ ମୋର ଟିକେ ଭୁଲ ହେଇଗଲା।
ଆଜ୍ଞା।
ହଁ ଆଷାଡ ତାପରେ ଶ୍ରାବଣ। ପାଠ ଟା ମନେ ପଡ଼ିଯାଏ ତ। ଆଉ ଆପଣଙ୍କ ର ପଢା ପଢ଼ିଶକେମତି ଚାଲିଚି?
ହଁ ପଡ଼ାପଡି ଚାଲିଚି ଆଉ।
ହୁଁ, ହୁଁ କଣ ଗୋଟେ ସାଉଣ୍ଡ ହଉଛି? ଧଡ ଧଡ ଖଡ ଖଡ ମେଘ ହଉଛି କି?
ଏଇ ଛାତରୁ ପାଣି ପଡିଚି ତ ସେଇ ପାଣି ଟା ସାଉଣ୍ଡ ଟା ହଉଛି। ଏବେ ଗାଡି ଯାଉଛନ୍ତି ରାସ୍ତାରେ ତ।
ହଁ, ହଁ, ହଁ ତାନେ ମେଘକୁ ପୁରା ଫୁଲ୍ ଦମ୍ ରେ ଏନଞ୍ଜୟ କରୁଛନ୍ତି ଆଉ।
ହଁ ଭଲ ଲାଗେ, ବର୍ଷା ଦିନଟା ହିଁ ଭଲ ଲାଗେ।
ଓଦା ହେବାକୁ ଭଲ ଲାଗେ ନାଇ?
ହଁ ବର୍ଷା ଦିନେ ଯେହେତୁ ମୁଁ ଜନ୍ମ ହେଇଛି ତ ମୋତେ ଟିକେ ବର୍ଷା ଦିନ ଟା ବେଶୀ ଭଲ ଲାଗେ।
ଓ ବାଡେ କେବେ କି ଆପଣଙ୍କର?
ଏଇ ଆସୁଚି ଆଉ।
ମାନେ ମାନେ ଗୋଟା ଡେଟ୍ ତ ଥାଏ। ଆସୁଚି ମାନେ ଜଗା ଆସୁଚି।
ଜଗାର ପରଦିନ ଆଉ ରଥଯାତ୍ରା ପରଦିନ ଆଉ।
ଓ ନୋ ତୋମେ ତାହେଲେ ଓ ଆଗେ ଜଗା ତୋମକୁ ନେଇକି ଆସିଲେ ନାଇଁ।
ମାନେ ମୋର ରଥଯାତ୍ରା ବାସି।
ଆଉ ସେଇ ବା କହିଲି ଜଗା ଆସିଲେ ତାପରେ ତୋମକୁ ନେଇକି ଆସିଲେ ଆଉ କଣ। ଯା ହଉ କି ଭାଗ୍ୟ ପାଇଛ, ଜଗନ୍ନାଥ ଆସିଲା ପରେ ଜନ୍ମ ହେଇଛ ଯା ହଉ।
ଏ ମୁଁ ଜନ୍ମ ହେଇଛି ଯେ କିନ୍ତୁ ଜଗା ଦର୍ଶନ କରିପାରୁନି ତ ସେଇଟା ଟିକେ ଗୋଟେ ଅପସୋସ୍ ରହିଯାଉଚି ଆଉ।
ଆ ଆମର ଏଠୁ ଗ୍ରୁପ୍ ଯାଉଚନ୍ତି ଏଇ ବର୍ଷ ଆପଣ ପ୍ଲାନିଂ କରୁନାହାନ୍ତି ଆମ ସାଙ୍ଗେ ଯାଇକି ସେବା କରିବେ, ଜଗାଙ୍କ ଦର୍ଶ ଶନ ବି କରିବେ।
ନା ଆମର ବି ଏବେ ଯିବାର ଅଛି, ଏବେ ମାମୁଁ ଆସିବାର ଅଛି, ଅଛନ୍ତି, ମାନେ ରଥଯା ତ୍ରା ପୁରୀ ଯିବା ମାମୁଁଙ୍କର ଅଛି ତ ମାମୁଁ ଗଲେ ତ ବ-ଆମ ବରହ୍ମପୁରରୁ କେତେଟା ଷ୍ଟାଫ୍ ଆସୁ ସୁଚନ୍ତି ମାନେ ପୋଲିସ୍ ଷ୍ଟାପ୍
ତ ସିଏ ଜଗା ଙ୍କ ର ମାନେ ଯୋଉ ଡ-ମାନେ ରହୁନାହାନ୍ତି।
ପୋଲିସ୍ ରେ କିଏ ଅଛନ୍ତି କି ଆପଣଙ୍କ ଘରେ?
ଉଁ, ମାନେ ପୋଲିସ୍ ରେ ମାମୁଁଙ୍କର ଚିହ୍ନା ଜଣେ ଅଛନ୍ତି ଅଙ୍କଲ୍ ଟେ ତ ସିଏ ଆସନ୍ତି। ସେ ପ୍ରାୟତ ମାମୁଁକୁ ଡାକନ୍ତି, ତ ମାମୁଁ ଆସିବାର ଅଛି। ଆଜ୍ଞା, କିନ୍ତୁ ଗହଳି ମାମା ଛାଡ଼ନ୍ତିନି କୁଆଡେ ଆଉ, କୁଆଡେ ହଜି ହଜି ଯିବ କାହିଁକି ନା ମୁଁ ହଜି ଯାଇଥିଲି ନା ଛୋଟବେଳେ ତ ସେଥିପାଇଁ।
ହଁ, ହଁ, ହଁ, ହଁ।
ଆମର ଯୋଉ ବରହ୍ମପୁରରେ ଠାକୁରାଣୀ ଯାତ୍ରା ହୁଏ।
ବରହ୍ମପୁର କୋଉ ଠାକୁରାଣୀ କଇଲେ?
ଆଜ୍ଞା।
କୋଉ ଠାକୁରାଣୀ କଇଲେ?
ବୁ଼ଢୀ ଠାକୁରାଣୀ।
ମାନେ ଗାଁ ନାଁ କଣ ସେ ଲୋକେସନ୍?
ଆମର ପ୍ରପର୍ ବରହ୍ମପୁର ମାନେ ଆ, ମାମୁଁ ଘର ବରହ୍ମପୁର।
ନାଇଁ ମୁଁ ଯେତିକି ବରହ୍ମପୁରରୁୁ ଏତେ ବିଶେଷ ଜାଣିନି। ମୁଁ ନର୍ମାଲ୍ ମାର୍କେଟ୍ ଉପରେ ଯାଇଛି। ନହେଲେ ଆମର ଆସ୍କା ର ସବୁ କିଛି ଜାଗା ଜାଣିଛି।
ଆସଖା ଆ, ଆସ୍କାର ଉଁ, ଜଣ ଦେବଭୂମି ଜାଣିଛନ୍ତି?
ଦେବଭୂମି ମାନେ କୋଉ ସାଇଟ୍ ଟା କୁହାଯାଏ।
ମୁଁ ଜାଣିନି, ମୁଁ ଜାଣିନି ସେ ଜାଗା।
ନାଇଁ ମୁଁ ଆକ୍ଛାର କୋଟି ନାଡ଼ା ସେ ନର୍ମାଲ୍ ଯେ ତିକି ଯାଏ ବୁଲିକି ଆସ ସିଚି, ବାଇକ୍ ରେ ସେ ସବୁ ଜାଣିଛି। କାହିଁକି ନା ଆସ୍କାରେ ମୋ ବଡ ଭାଇ ରହୁଚନ୍ତି।
ହଁ ଆପଣ ଜାଣିଛନ୍ତି ଯୋଉ ସିଟି ହସ୍ପିଟାଲ। ହ ସିଟି ହସ୍ପିଟାଲ ଏପ ନା ନା ବରହ୍ମପୁର ର।
ବରହ୍ମପୁର ହଁ ଜାଣିପାରିଲି ବଡ ହସ୍ପିଟାଲ ଯୋଉଟା।
ହଁ ତ ସିଟି ହସ୍ପିଟାଲ ଏପଟ ସାଇଡ କୁ ଯୋଉଟା ଅଛି। ମାନେ ହଡରା ଖଣ୍ଡି ଛ କ ଗୋଟେ ଅଛି।
ନାଇଁ ସେପଟେ ଏରିଆ ନୁହଁ, ମୁଁ କେବଳ ଯାଇଛି ସିଟି ହସ୍ପିଟାଲର ଭବାନୀପୁର ଅଛି ଗୋଟେ ଗାଁ ନା ସେଇଠିକି ଯାଇଛି।
ଓ ହୋ।
ସେଇଠି ଅଛି ଷ୍ଟେସନରୁ ପାଖ।
ହଁ। ଓହୋ ଆମ ସେଇ ବରହ୍ମପୁର ଠାକୁରାଣୀ ଯାତ୍ରା ବେଳକୁ ଆମେ ଯାଉ। ଯେତେବେଳେ ମୁଁ ଛୋଟ ବେଳେ ଯାଇଥିଲି ତ ସେଇଠି ହଜି ଯାଇଥିଲି। ତ ମାମା ସେଥିପାଇଁ ପାଇଲ ମାନେ ସେଇଠି ମାନେ ରି ଛୋଟ ଛୁଆ ଯୋଉ ମେଳା ଦେଖିଲେ ଯୋଉ ଚଢି ଯାଆନ୍ତିନି କି? ତ ମୋ ମାଉସୀ ର ଝିଅର ମୋର ପୁରା ଯାଇଛୁ। ସେ କହିଲା କି ଚାଲ ସେ ଖେଳଣାରେ ବସିବା। ମୁଁ କହିଲି ହଁ ବସି ପଡିଆ ଚାଲେ, କହିଲାକୁ ସିଏ ଆଗ ତାଙ୍କ ଘର ଲୋକଙ୍କ ସହିତ ପଳେଇଛି, ମୁଁ ରହିଯାଇଛି ତା ମତେ ସେ ଲୋକଟେ ନେଇକି ସେଇ ରାମଦୋଳିରେ ବସେଇ ଦେଇଛି। ତ ରାମଦୋଳି ବସେଇ ଦେଇଛି ତାପରେ ମତେ ଓହ୍ଲେଇକି ସେ ଧରିଛି। ମୁଁ ଏପଟେ ଖୋଜୁଛି ଆମ ଘର ଲୋକ କୁଆଡେ ଗଲେ। ବୋଲି ତ ମୋ ମାମା ସିଆଡ଼େ କାନ୍ଦି ବୋବେଇକି ଆଈ କାନ୍ଦି ବୋବେଇକି ତାପରେ ସେଇଠି ଆଈ ମାନସିକ କଲା କି ଆଉ ମୋ ନାତୁଣୀ ମିଳିଲେ, ମୁଁ ବୁଢୀଠା ଠାକୁରାଣୀଙ୍କୁ ଆଖି ଦେବି ଆଖି ଦେବି। ତ ସେଠି ତାପରେ ଆଉ ଟିକେ ବାଟେ ଆସିଲା ପରେ ମତେ ପାଇଲେ।
ଯାହଉ ଏଇଟା କେତେ ବର୍ଷ ହେଇଗଲା ଅଷ୍ଟମ ନବମ ବେଳେ ନା ଦଶମ ବେଳେ।
ସେଇଟା ହବଣି କେତେ ହେଲାଣି ଚୋଉଦ ପନ୍ଦର ବର୍ଷ ହବଣି।
ମାନେ ଆପଣ ଦ୍ୱିତୀୟ ତୃତୀୟ ପଢ଼ୁଥିଲେ ବୋଧେ।
ହଁ ହଁ ସେଇ ଟାଇମ ବେଳକୁ ଆଉ।
ଆ ପୁରା ଛୋଟ ଛୁଆ ଆଉ ସେତେବେଳେ ତ ଆମେ ଛୋ ଛୋଟ ହେଇକି ମଜା ଲାଗେ ସବୁ ଏମିତିଆ ମେଳା ବୁଲିବାକୁ ଯେ।
ଏ ମୁଁ ଟିକେ କୁଆଡେ ଗଲେ ମୁଁ ଜାଣିପାରେନା ମୁଁ ସବୁଆଡ଼େ ପଳାଏ ତ ସେଥିପାଇଁ ଆଉ। ଘରେ ଟିକେ ସେଟା ମନେ କରନ୍ତି ଆଉ। ହଜି ହାଜି ଜି
ଆଜ୍ଞା ଆଜ୍ଞା ଆଜ୍ଞା।
ତ ସେଥିପାଇଁ ଆଉ ଛାଡନ୍ତିନି କୁଆଡେ଼ ଖାସ୍ ସହିତ ବାପା। ହେଲା ଯୁଆଡେ ଯିବ ମାମା କୁ ପଚାରିକି ଯିବୁ।
ଆ ମୁଁ ତ ଥରେ ମୋର ତ ଷ୍ଟୋରି ଶୁଣିଲେ, ମୁଁ ତ ସକାଳୁ ଯାଇଛି ପୁରା ସନ୍ଧ୍ୟାରେ ମିଳିଲି ଆଉ। ମୁଁ ସ୍କୁଲ ଯାଏନି ସ୍କୁ ଏନ୍ତିଆ ପୁରା ଜୋରେ ମେଘ ହଉଥାଏ। ସେତେବେଳେ ଗଡ଼ିଆ ନାଳ ସବୁଥିରେ ପାଣି। ଉଁ କେ ଛ ମୁଁ ଯାଇଛି ମେଗ୍ ମାନେ ସକାଳୁ ଉଠି ସ୍କୁ କୁଲୁ ଲେଟ୍ ହେଇଗଲାଣି। ସ୍କୁଲ ରୁ କାଳେ ବାଡେଇବେ ସେଠି ଡର ସେଠୁ ଡର ଆସି ଆମର ଗୋଟେ ଗାଁ ର ମନ୍ଦିର ଅଛି। ସେଠି ଅଧା ଘର ଅଛି ତା ଦେହରେ ଆସି ପଶିକି ଅଛି ମତେ ଡର ମାରୁଛି ଘରେ ମା ବୋଉ ଗଲେ ବାଡେଇବେ ତ ସେ ଡରରେ ମୁଁ ବଇଚି କେହି କାହାକୁ କିଛି କହୁନି। ତୁ ଆସି ଦିଟା ତିନିଟା ହେଲାଣି କିଏ ଗୋଟେ ଆସିଲେ। ମୁଁ ତାକୁ ମୋ ବୋଉ ବି ଯାଆନ୍ତି ମନ୍ଦିରକୁ ସେଇ ମନ୍ଦିରକୁ ମୁଁ ଆଇଲେ ଦେଖାକରି ପଳେଇବି ଆଉ। ଏତେ ମେଘ ଏତେ ଇଏ କାହିଁ ଯିବ କେହି ଆସିବାକୁ। ମାନେ ସେତେବେଳକୁ ମତେ ଗଡିଆ ଫଡିଆ ପୋଲିସ ଫୁଲିସ୍ ଯାଇଁକି କଥା ପଳେଇଲାଣୀ ଜିଏ କୁଆଡେ ପଳେଇଲା ବୋଧେ। ତାପରେ ଯେତେବେଳେ ଲାଷ୍ଟକୁୁ ମୋ ବଡ ଭାଇ ଯାଇଙ୍କି ସେ ଠାକୁରଘରେ ଖୋଜିଚି ମୁଁ ବଇଚି।
ତା ହେଲେ ମାଡ଼ ତ ଧୁମ ହେଇଥିବ।
ନାଇଁ ନାଇଁ ସବୁ ପା ଡରି ଗଲେଣି ସକାଳ ସାତଟାରୁ ସନ୍ଧ୍ୟା ପାଆଁସ୍ ଟା। ନାଇଁ ନାଇଁ ଆଉ ମତେ କିଛି କହିଲେନି ଖାଇଲି ପିଇଲି ମୁଁ ଶୋଇଛି
ମୋ ମାମା ହେଇଥିଲେ ମାତେ ସେଇଡେ କୁଟି ଥାନ୍ତା।
ଏମତି ମାନେ ତମେ ତ କହିଲ ସାଙ୍ଗେ ସାଙ୍ଗେ ମିଳିଲ ମୁଁ ତ
ନା ମୁଁ ମିଳିଲି ମାନେ ଦସ୍ ଦଶ ମିନିଟ୍ କି ପନ୍ଦର ମିନିଟ୍ ପରେ ଯୋଉ ସବୁ ଖୋଜି ଖାଜି କି କାନ୍ଦି ବୋବେଇକି ତା ପରେ ଯାଇକି ମିଳିଲି ନାଆଉ।
ହଉ।
ଆଜ୍ଞା ‌
ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ଆଉ।
ଯାହା ହଉ ଆପଣଙ୍କ ହଜିବା ଷ୍ଟୋରି ଆଉ ମୋ ହଜିବା ଷ୍ଟୋ। ଷ୍ଟୋରି ମୋତେ ଶୁଣିଲି ବି ଖୁସି ଲାଗିଲା ରଖୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଜୟଶ୍ରୀ ଜଗନ୍ନାଥ।
ଜୟ ଶ୍ରୀଜଗନ୍ନାଥ ନା ଅଏଲ ସ୍ଵାଗତମ୍।
ଆଜ୍ଞା।